ହ୍ୟାଲୋ।
ହ୍ୟାଲୋ।
ହ୍ୟାଲୋ ମ୍ୟାଡାମ୍ ନମସ୍କାର।
ହଁ ମ୍ୟାଡାମ୍ ନମସ୍କାର। ଭଲ ଅଛନ୍ତି?
ହଁ ଭଲ ଅଛି। ଆଉ ଆପଣ କେମିତି ଅଛନ୍ତି?
ହଁ ମୁଁ ବି ଭଲ ଅଛି। ଆଉ ଜଳଖିଆ ପତ୍ର ସରିଲାଣି ନା?
ହଁ ଜଳଖିଆ ପତ୍ର ଖାଇସାରିଲୁଣି।
ଓ ହଁ ହଁ ମୁଁ ବି ମୋର ବି ସରିଲାଣି। ଆଉ ଘରେ ସବୁ କେମିତି ଅଛନ୍ତି?
ଆଉ ଘରେ ସବୁ ଭଲ ଅଛନ୍ତି।
ହୁଁ, ହୁଁ।
ଆଉ ଆପଣଙ୍କ ଘରେ କେମିଟି ସବୁ ଭଲ ଅଛନ୍ତି?
ହଁ ହଁ ଭଲ ଅଛନ୍ତି। ଆଉ ଅଫିସ୍ ବାହାରିଲାଣି ବାହାରିଲେଣି ନା କଣ?
ଅଫିସ ଏବେ ବାହାରିନି ଅଫିସ ଦଶଟା ଅଧରେ ଯିବି।
ହୁଁ, ହୁଁ।
ଆଉ ଘରେ କେହି ନାହାନ୍ତି ନା କଣ?
ନାଇଁ ଅଛନ୍ତି ସମସ୍ତେ ଅଛନ୍ତି ମୁଁ ବି ଏଁ ଏବେ ଯିବି ଅଫିସକୁ ହିଁ ବାହାରୁଚି। ତାପରେ ଆଜି ଅଫିସ ରୁ ଆସିଲେ ଟିକେ ମା ବଜାରକୁୁ ଯିବି ଆଉ।
ବଜାରୁ କଣ ଆଣିବେ ନାଁ କଣ?
ଏଇ ଆଗକୁ ଅଛି ନା ଆମର ଖ୍ରୀଷ୍ଟମାସ ଅଛି। ତ ସେଥିପାଇଁ ଟିକେ ପୋଷାକ ପତ୍ର କିଣିବା ପାଇଁ ଯାଇଥାନ୍ତି ଆଉ।
ଓ ହୋ ହୋ ଭଲ ଆଉ ହେଲେ କୋଉଠି କିଣିବା ପାଇଁ ଯିବେ?
ଏଇ ଆମର ଏଇଠି ଗୋଟେ ନୂଆ ମଲ୍ ଟେ ହେଇଚି। ଦେଖିବି ସେଠିକି ଯିବି। ଆଉ କେମିତି କଣ ସମସ୍ତେ କହୁଛଛନ୍ତି ତ ଭଲ ଅଛି ସେଇଠି ପୋଷାକ ପତ୍ର। ନୂଆରେ ସବୁ ଆସିଛି, ନୂଆ ନୂଆ ଡିଜାଇନ ର ମଧ୍ୟ ଆସିଛି ବୋଲି କହୁଛନ୍ତି। ସେଠିକି ଯିବି ଆଉ।
ଭଲ ପୁରା ଶସ୍ତାରେ ମିଳୁଛି ନା କଣ ନୂଆରେ ହେଇଛି କହିଲେ ମଲ୍।
ହଁ ହଁ ତାର କେତେ ପରସେଣ୍ଟ ଡିସ୍କାଉଣ୍ଟ ବି ଅଛି ଆଉ।
ଓ ଭଲ ଆଉ, ସମସ୍ତଙ୍କ ପାଇଁ କଣ ସବୁ କିଣିବା ପାଇଁ ଯିବେ ନା କଣ?
ହଁ ହଁ ହଁ।
ଭଲ, ଆଉ ସବୁ ଭଲ ଏବେ ସବୁ ଆଉ ବଡ ଦିନରେ ସବୁ ସମସ୍ତେ ଆସିଥିବେ ପୁରା ଭଲ ପୁରା ଆନନ୍ଦ ଉଲ୍ଲାସ କରିଦେ ଆଉ।
ହଁ ଆମ ଘରେ ସବୁ କୁଣିଆ ଭର୍ତ୍ତି ହେଇଛନ୍ତି। ଆଉ ସମସ୍ତେ ଆସିଛନ୍ତି। ବାହାରେ ସବୁ ମୋ ଭଉଣୀ ମାନେ ରୁହନ୍ତି। ସେମାନେ ସବୁ ଆସିଛନ୍ତି, ତାଙ୍କ ପିଲା ଛୁଆ ସବୁ ଆସିଛନ୍ତି ଆଉ।
ପୁରା ଆନନ୍ଦ ପୁରା ଉପଭୋଗ କରୁଥିବେ ଆଉ।
ହଁ, ଆଉ ଆପଣଙ୍କର ଆପଣଙ୍କର କଣ କୋଉଠୁ ଆଣିବେ କଣ କିଣିବେ?
ଆମର ଏପଟେ ଗୋଟେ ଅଛି, ପାଖାପାଖି ଗୋଟେ ସୁନ୍ଦର ପୁରା ସୁନ୍ଦର ଗୋଟେ ଦୋକାନ ଅଛି। ଆମେ ସେଇଠି ସବୁ କରୁଚୁ ଆଉ କିଣା କିିଣି ଆଉ। ଭଲ ଆମ ସମ୍ପର୍କୀୟ ଆଉ।
ଅଁ ହଁ, ଆଉ?
ଭଲ ସମସ୍ତଙ୍କ ପାଇଁ, ହଁ କେକ୍ ବନାଉଚୁ।
ଉଁ ହୁଁ।
ସବୁ ପିଠା ଆଗରୁ ଏକା କଣ କଣ ସବୁ ବନାହବ ସବୁ ଲିଷ୍ଟ ସବୁ ବନେଇ ସାରିଲୁଣୁ।
ହଁ, ଆମର ବି ସେଇ କେକ୍ ପିଠା, ପଣା କେ ତାପରେ ନିମିକି ସବୁ ବନେଇବୁ ଆଉ।
ଭଲ ଭଲ ପୁରା ଆଉ।
ହୁଁ, ବନେଇକି ପଠେଇଦବୁ ଆପଣଙ୍କୁ ବସ ରେ ପଠେଇଦବୁ। ଯାଇ ତ ହବନି କିନ୍ତୁ ବସ ରେ ପଠେଇଦବୁ ଆଉ।
ହଉ ଆମେ ଯାଇକି ଆଣିବୁ ବସ ରେ ପଠେଇଦେଲେ। ଆମେ ଯାଇକି ରିସିଭ୍ କରିକି ଆଣିକି ଖାଇବୁ ଆଉ।
ହଁ, କହିବେ କେମତି ଲାଗୁଛି। ହଁ ହଁ ନିଶ୍ଚୟ। ଆଉ, ହଁ।
ପର୍ବରେ ପୁରା ଆନନ୍ଦ ଉପଭୋଗ ପୁରା ନାଚ, ଗୀତ ପୁରା ଆନନ୍ଦ ପୁରା ଗୋଟେ ପୁରା ଆ ବଡ ଦିନର ପୁରା ମାସ ଆରମ୍ଭରୁ ଶେଷ ଯାଏ
ହଁ।
ପୁରା ଆନନ୍ଦ ଉପଭୋଗ କରୁଚୁ ଏଠାରେ ଆମେ ଆଉ।
ହଁ, ବର୍ଷକୁ ଥରେ ତ ଆସୁଚି ତ ଭଲରେ ଆ ଏବି ସବୁ ବର୍ତ୍ତମାନ ସବୁ ଆମେ ସବୁ ନାଚ ଗୀତ ସବୁ ଶିଖୁଚୁ। ସବୁ କରାହବ। ସମସ୍ତେ ଆ ଆ ମିଳିମିଶି ଆନନ୍ଦ ଉପଭୋଗ କରୁଚୁ। କେତେ ବଢିଆ ଲାଗୁଚି।
ଆଉ ଆମର ଏଠି
ହୁଁ।
କୀର୍ତ୍ତନ ବି ହଉଛି ନା।
ଓହୋ।
ପୁରା ପ୍ରଭାତ ସମୟରେ କୀର୍ତ୍ତନ ହଉଛି।
ହଁ ହଁ।
ପ୍ରତ୍ୟେକ ସାହି ଭ୍ରମଣ ହଉଛି ପୁରା।
ଓ ଆମର ଯାଉଛୁ ସବୁ ଆମର ଏଇ ବଡଦିନ ସମୟରେ ଆମେ ସବୁ ଗାଁ କୁ ଯାଉଛୁ ସେଠି ମଧ୍ୟ ଉଁ ସମସ୍ତଙ୍କ ସହିତ ନାଚ ଗୀତ ଆନନ୍ଦ ଉପଭୋଗ କରୁଛୁ। ପୁଣି ଯାଉଛୁ ବୃଦ୍ଧାଶ୍ରମ ଯାଉଛୁ। ତାପରେ ଜେଲ କୁ ଯାଉଛୁ। ସେଠି ମଧ୍ୟ
ଆମେ ବି ଯାଉଛୁ ମେଡିକ୍ ଏ ଯାଉଛୁ ଯଉମାନେ କି ଅସୁସ୍ଥ ଅଛନ୍ତି।
ହୁଁ ହୁଁ।
ଆଉ ଯୋଉମାନେ ଯୋଉମାନେ କି ଆଉ ବିଧବା ମାନେ ସେମାନଙ୍କ ଘରକୁ ଯାଉଛୁ। ସେମାନଙ୍କୁ କିଛି ଉପହାର ଦଉଛୁ ଆଉ ଖୁସି ରେ।
ହୁଁ ହୁଁ। ଆମେ ବି ଯାଉଛୁ ସେଇ ଯୋଉ ମେଡିକାଲ ଯାଉଛୁ। ସେଠି ଫଳ ବଣ୍ଟନ କା ଥାଉ ତା ସହିତ ପ୍ରାର୍ଥନା ମଧ୍ୟ କରିଥାଉ ଆଉ। ସେଠ।
ବହୁତ ଆନନ୍ଦ ଲାଗେ ଜଣକୁ ଯେତେବେଳେ ଆମେ ଆଉ କିଛି ଦେଇଥାଉ। ବହୁତ ଖୁସି ଲାଗିଥାଏ ଆଉ ପ୍ରକୃତ ଆନନ୍ଦ ସେଠାରେ ହିଁ ଥାଏ ଆଉ। ନିଜେ ପାଇବାରେ ଯେତିକି ଖୁସିିଲ
ହଁ। ଆମର ତ ପୁରା ଏଇ ମାସ ଟା ପୁରା ସେଇ ଆନନ୍ଦ ଉପଭୋଗ କରିବା ସ ମାସ ଟା ହେଇଥାଏ ଆଉ। ପୁରା ମାସଟାରେ ଆମେ ସବୁ ଅ ବୁଲା ବୁଲି ତାପରେ ପୁଣି ଗୀତ ନାଚ ସବୁ ଶିଖି ଥାଉ ଆଉ ବହୁତ ଆନନ୍ଦ ପ୍ରଭାବ ହ କଥା ଆପଣ?
ଶାନ୍ତାକ ସାନ୍ତାକଲୋଜ ବି ଆସିଥାନ୍ତି ପୁରା ଆମ ପାଇଁ ଉପହାର ନେଇକି ଆସନ୍ତି କେ ଏତେ ଖୁସି ଲାଗେ ନାଚନ୍ତି ପୁରା ଆନନ୍ଦ ଉପଭୋଗ ଆମେ ଆଉପ ଆମେ ଭ୍ରମଣ ପରି ବେଷଣ ବି କରୁଛୁ
ହଁ ବଢିଆ ବଢିଆ ଆମର ବି ଏଇଠି ସାନ୍ତାକ୍ଲଜ ଆସନ୍ତି। ଆଉ ଛୋଟ ଛୋଟ ପିଲାମାନଙ୍କୁ ଚକୋଲେଟ ଦିଅନ୍ତି ପୁଣି ଗିଫ୍ଟ ମଧ୍ୟ ଆଣିଥାନ୍ତି ସେମାନଙ୍କୁ ଗିଫ୍ଟ ଦିଆଯାଏ ଆଉ ସେ ଛୁଆ ମାନେ ତ ଜାଣି ଚକଲେଟ ଗିଫ୍ଟ ପାଇଲେ କେତେ ଖୁସି ହୁଅନ୍ତି ତ ସେମାନେ ମଧ୍ୟ ବହୁତ ଖୁସି ହେଇଥାନ୍ତି
ହଁ ବହୁତ ଆନନ୍ଦ ଲାଗେ ସମସ୍ତଙ୍କ ସହିତ ଆଉ ସେ ସମୟରେ ଆ କା ମିଳିମିଶିବାକୁ ହୁଏ ନା ବହୁତ ଦିନ ପରେ
ହୁଁ
ବହୁତ ବ ବର୍ଷେ ପରେ, ସମସ୍ତଙ୍କୁ ସେ ଟାଇମରେ ବି ଦେଖା ଦେଖି ସାକ୍ଷାତ କରିବାକୁ କୁ ସୁଯୋଗ ମିଳିଥାଏ। ବହୁତ ଖୁସି ଲାଗିଥାଏ। ଆନନ୍ଦ ଉଲ୍ଲାସ କରିଥାଉ।
ହୁଁ
ଆଉ ପିକନିକ ବି ଯାଇଥାଉ। ସେ ସମୟରେ ବହୁତ ଖୁସି ଲାଗେ।
ହୁଁ, ଆମର ମଧ୍ୟ ସେମିତି ସମସ୍ତେ ଗୋଟେ ଥରକୁ ବର୍ଷକୁ ଥରେ ସମସ୍ତେ ଆସନ୍ତି। ସମସ୍ତେ ମିଶିକି ପର୍ବ ପାଳିଥାଉ। ମାନେ ଯୋଉମାନେ ସବୁ ଆମର ବାହାରେ ରହିକି ଚାକିରୀ କ୍ଷେତ୍ରରେ ଅ ଅଛନ୍ତି। ସେମାନେ ମଧ୍ୟ ଘରକୁ ଆସନ୍ତି ବର୍ଷକୁ ଥରେ। ଆଉ ଯେମିତି ହେଲେ ବି ଆସୁଛନ୍ତି। ଏକୁଟିଆ ରୁହନ୍ତିନି ସେମାନେ ବି।
ତାପରେ ତାପ ପରେ, ପରେ ନୂଆ ବର୍ଷ ମଧ୍ୟ ଆସିଥାଏ। ତ ନୂଆ ବର୍ଷରେ ବି ମିସିକି ହିଁ, ଆମେ ପାଳିଥାଉ କରିଥାଉ।
ଆଉ ନୂଆ ବର୍ଷରେ ତ ବହୁତ ଖୁସି କଣ ପାଇଁ ଲାଗେ? ନୂତନ ବର୍ଷ ଦେଖିଲେ ଗୋଟେ ଆନନ୍ଦ ଲାଗେ ନା!
ହୁଁ
ପୁରା ସମସ୍ତେ, ପୁରା ଜଗିଥାଉ ପୁରା ରାତିରେ। କେତେବେଳେ ନୂଆ ବର୍ଷ ଆସିବ! କହିକି ଫୁଲ ଏଞୟ ମସ୍ତି ପୁରା କରିଥାଉ।
ହଁ ଆମର ଏଇଠି ତ ରାତି ବାରଟରେ ଯାଇଥାଉ। ମାନେ ଯା ହଁ ଉଜାଗର ହେଇଥାଏ। ଯାଇଥାଉ। ଆଉ ସମସ୍ତେ ମିଶିକି, ନବବର୍ଷ ପାଳନ କରିଥାଉ ଆଉ।
ହଁ ଆମର ବି ଏଠି, ପୁରା ଗୀତ ମାନେ ପୁରା ସ୍ତୁତି ପ୍ରଶଂସା କରିକି ପୁରା ସମସ୍ତ ମତେ ପୁରା, ମାନେ ନାଚି, ନାଚି ପୁରା ଆନନ୍ଦ ଉଲ୍ଲାସରେ ପୁରା ଗୀତ ଗାଇକି। ଏଞ୍ଜୟ କରିଥାଉ ଆଉ।
ହୁଁ, ତାପରେ ଆମର ଯୋଉ ଅଛି, ଚବିଶ ତାରିଖ ରାତିରେ ମଧ୍ୟ ଆମେ ସେମିତି ଯାଇଥାଉ। ଉଜାଗର ପାଳିଥାଉ। ଆଉ ପଚିଶ ହେଇଥାଏ। ହଁ ବହୁତ ବଢିଆ ଲାଗେ। ଇଆଡେ ଶୀତ ମଧ୍ୟ ହଉଥାଏ। ଥଣ୍ଡାକି କିଛି, ସେଇ ଟାଇମରେ ଯୋଉ ଥଣ୍ଡା ଟା ଆସେ ଜଣା ବି ପଡିିନଥାଏ। ଆମେ ଏତେ ଆନନ୍ଦ ଉଲ୍ଲାସରେ ମଜି ଯାଇ ଥାଉ ନା, ସେଇ ଥଣ୍ଡା ଆଉ କିଛି ଲାଗେ ଦିନଥାଏ ଆମକୁ, ରାତି ବାରଟାରେ ମଧ୍ୟ ଆମେ ବାହାରକୁ ଯିବା ପାଇଁ ଇଚ୍ଛା ପ୍ରକାଶ କରିଥାଉ।
ଖାଲି ଦିନରେ କେମିତି ମାନେ ଘରେ ଥାଇକି ବି କେତେ ଥଣ୍ଡା ଲାଗୁଛି କହିକି ରହିପାରୁନଥାଉ।
ହୁଁ
କିନ୍ତୁ ସେ ଦିନ, ସେ ସମୟରେ କିଛି ଥଣ୍ଡା ଲାଗେ ନାହିଁ ନା।
ହୁଁ ତା ଆମର ତ ଡିସେମ୍ବର ଏକ ହେଲେ ହିଁ ଆମର ପୁରା ଗୀତ ଶିଖା ଯାଇଥାଏ, ନାଚ ଶିଖା ହେଇଥାଏ। ଆହୁରି ଡ୍ରାମା ଶିଖା ହେଇଥାଏ। ସବୁ ସବୁ ପ୍ରକାର, ତାପରେ ଆମର ପ୍ରତିଯୋଗିତା ମଧ୍ୟ ହେଇଥାଏ, ବେଶ ପ୍ରତିଯୋଗିତା ଗୀତା, ଗୀତ ପ୍ରତିଯୋଗିତା ଆଉ ଏକକ ଅଭିନୟ ସବୁ ପ୍ରତିଯୋଗିତା ମଧ୍ୟ ହେଇଥାଏ। ତ ଯୋଉମାନେ ସବୁ ପ୍ର ହଁ ପୁରା ସାନରୁ ବଡ଼ ସମସ୍ତେ ମିଶନ୍ତି ସେଇ ପ୍ରତିଯୋଗି ତାରେ ପୁରା ଆବାଳ ବୃଦ୍ଧ ବନିତା ସବୁ ମିଶନ୍ତି। ଆଉ କେହି ମିଶି ପାରିବେନି ସେମିତି କିଛି ନଥାଏ। ମାନେ ସାନ ପିଲାଟେ ବି ମିଶିଥାଏ ଆଉ ଯୁବା ଯୁ ଯୁବା ବି ମିଶିଥାନ୍ତି ପୁଣି ବୃଦ୍ଧ ଲୋକମାନେ ମଧ୍ୟ ମିଶିଥାନ୍ତି ଆଉ ସମସ୍ତେ ଆନନ୍ଦ ଉପଭୋଗ କରିଥାନ୍ତେ। ସେଇ ଖୁସିଟା ହିଁ ଅଁ ବୋହୁତ ଭଲ ଲାଗିଥାଏ ଆମମାନୁଙ୍କୁ ଆଉ ସବୁ ଯେତେଳେ ଆମେ ମିଶିକି ଗୋଟେ ଜାଗାରେ ପ୍ରତିଯୋଗତାରେ ଭାଗ ନେଇଥାଉ ସେତେବେଳେ ବହୁତ ଖୁସି ଲାଗିଥାଏ ବହୁତ ବିଭିନ୍ନ ପ୍ର କାର ଖେଳ ଅ ମଧ୍ୟ ହେଇଥାଏ। ଆଉ ଖେଳ ପ୍ରତିଯୋଗିତା ମଧ୍ୟ ହେଇଥାଏ ସେଥିରେ ବି ବହୁତ ଆନନ୍ଦ ଲାଗେ।
ବହୁତ ବଢ଼ିଆ ବିଷୟ ବୋହୁତ ସୁନ୍ଦର ଆନନ୍ଦ ବିଷୟ ପୁରା। ସହଭାଗିତା ବିଷୟ ପୁରା।
ହଁ। ତ ଏଥିରେ ଭେଦଭାବ ନଥାଏ ଆଉ ପର ହ ଉଁ ପର ଆପଣା ଏମିତି କିଛି ନଥାଏ ସମସ୍ତେ ଆପଣାର ଲାଗିଥାନ୍ତି ସେଇ ସମୟରେ।
ହଁ ହଁ ସେ ଖୁସିଟା ସେ ସମୟରେ ହିଁ ଅନୁଭବ ଆମେ ଯେମିତି ଅନୁଭବ କରୁୁ ଚୁ ଅନ୍ୟମାନଙ୍କୁ ବି ଆମେ ଯେମିତି କରରେଇବା ଅନୁଭବ ଆଉ। ଏ ଖୁସିରେ ସାମିଲ କରେଇବା।
ହଁ। ହଉ ମାଡାମ ଠିକ୍ ଅଛି ମୋର ଅଫିସ ଟାଇମ୍ ଏ ହେଇଗଲା। ମୁଁ ତ ବାହାରୁଚି ଏବେ ଆଉ ହଉ ହଉ ର
ତ କଥା ହେଇକି ବହୁତ ଭଲ ଲାଗିଲା ଆଉ।
ହଁ ହଁ ମତେ ବି ବହୁତ ଖୁସି ଲାଗିଲା ଆଉ ରଖୁଚି।
ହଉ ହଉ ରଖୁ ହଁ ହଁ ଧନ୍ୟବା